ହଁ କଣ କରୁଛ ନମସ୍କାର ନମସ୍କାର କଣ କରୁଛ?
ନାଇଁ ବସିଛି ଆଉ।
ଆଚ୍ଛା ବସିଚ ଓହୋ କାମ୍ ମ ସଲାନି।
ହଁ ସରିଗଲେ।
ହ ହୁଁ ଆଚ୍ଛା ବହୁତ ବଢିଆ।
ହଁ ଆପଣ କଣ କରୁଛନ୍ତି?
ହ କଣ କରିବି ଏଇଠି ତ ବସ ଚି ଆଉ କଣ? ଆଉ ତମର ସେପଟେ କଣ ଠାକୁର ଠାକୁରାଣୀ ଅଛନ୍ତି ତାଙ୍କର କିଛି ମହିମା କିଛି କହିପାରିବ? ତମର ସେପଟେ ଆମ କାକଟପୁର ମଙ୍ଗଳା ମା ଅଛନ୍ତି।
ଆଜ୍ଞା।
ହଁ ତାଙ୍କ ବିଷୟରେ କଣ ଜାଣିଛ କାହାଣୀ ଟିକେ କହିପାରିବ? କେମିତି ସେ ସ୍ଥାପନା ହେଲେ କଣ ସେଠି କେମିତି ଆସିଲେ? ଏ କିଛି କ
ନାଇଁ ସେ ସେମିତି କି ଛି କହିପାରିବିନି ମୋର ତ ଏବେ ମ୍ୟାରେଜ ହେଇଛି ଦ ଏପଟ ବିଷୟରେ ଯାହାହେଲେ ବୁଝେଇଆକୁ ଟିକେ ଟାଇମ ଲାଗିବ।
ହୁଁ ହୁଁ ହୁଁ ହୁଁ।
ମୁଁ ତ ତ ବହୁତ କିଛି କହିପାରିବେନି ସେମତି।
ଆଚ୍ଛା ଆଚ୍ଛା ନାଇଁ ମୁଁ ଯାଇଥିଲି ଯେ ଟିକେ ମତେ କେହି କହିଥିଲେ ମୋର ଠିକରେ ମନ ପଡୁ ନି ଆ ଏମିତି କଣ କିଏ ମାଆଙ୍କୁ କିଏ ଆଣିକି ଲୁଚେଇକି ରଖିଦେଇଥିଲେ ନା ଏମିତି କଣ ଗୋଟା କରିଥିଲେ କଣ ମୋର ଠିକ୍ ସେ ମନେ ପଡ଼ୁନି। କି ସେ ସେ ସମୟରେ କଣ ହେଇଥିଲା? ନଈ ବଢ଼ି ହେଇଥିଲା କି କଣ। ଏମିତି କଣ ଗୋଟେ କିଛି କାହାଣୀ ଥିଲା ଆଜି ତମେ ତମ ମାମାଙ୍କୁ ପଚାରିବ। ଚାଷ ମାଆଙ୍କୁ ପଛ
ହଁ ଥିଲେ ତ ମାନେ ମାନେ ସେମାନେ ସାତ ଭଉଣୀ ନା ମାନେ ଏମତି କେତେ ଭଉଣୀ ଥିଲେ ସମସ୍ତେ ଆଉ ବନ୍ୟା ଟାଇମ ରେ ମାନେ ଅଲଗା ଅଲଗା ଜାଗାରେ ସବୁ ରହିଯାଇଥିଲେ ଆଉ।
ହଁ
ହଁ ଏମିତି ଅଛି ଗୋଟେ କାହାଣୀ ଠିକ୍ ଅଛି। ମୁଁ ଆପଣଙ୍କୁ ଆଉ କେତେବେଳେ କଲ୍ ରେ କହିବି ବୁଝିକି ଆଉ।
ହଁ ପଚାରିବ ଘରେ ସେମାନେ ଜାଣ ଆଣିଥିବେ ନା ଯାହାହେଲେ, ସେମାନଙ୍କୁ ପଚାରିକି ମତେ କହିବ।
ଆଜ୍ଞା
ହୁଁ ଆଉ ମୁଁ ଯେତିକି ଜାଣିଛି ଆମର ଲିଙ୍ଗରାଜ ମନ୍ଦିର ଯୋଉ ଅଛି ଲିଙ୍ଗରାଜପର ସେ ତ ରାଜା ହଉଛନ୍ତି। ଲିଙ୍ଗ ମାନଙ୍କ ମଧ୍ୟରେ ରାଜା। ସମସ୍ତଙ୍କଠୁ ବଡ ଠାକୁର ସିଏ ଯେମିତି ଜଗନ୍ନାଥ ଜଗନ୍ନାଥ ବଡ଼ ଠାକୁର ସିଏ ହଉଛନ୍ତି ରାଜା ସେମିତି, ରାଜା। ଯେତେବେଳେ ପ୍ରଥମେ ପ୍ରଥମେ ଯେତେବେଳେ ଥିଲେ, ମାନେ ଲିଙ୍ଗରାଜରେ ସେତେବେଳେ ମାରବାଡ଼ି ମାନେ ଆସନ୍ତି ବାହାରୁ।
ଆଜ୍ଞା
ତାଙ୍କର ମହିମା କଣ ଥାଏ ନା ଦେଖିବ ଲିଙ୍ଗରାଜ ଏବେ ଦେଖାଯାଉନାହାନ୍ତି, ପୁରା ପାତାଳରେ ମିଶି ଯାଇ ତମେ ଯାଇଥିବ ତ ତଳ ନେଇକି ଅଛନ୍ତି।
ଆଜ୍ଞା
ହଁ ପୁରା ଛୋଟ ଲିଙ୍ଗ ହେଇକି ଅଛନ୍ତି ସେ ଭିତରକୁ।
ଆଜ୍ଞା
ଆଗରୁ କଣ ଥିଲେ ନା ଯେବେ ମାଗଆଟି ମାନେ ଆସନ୍ତି କେହି ଜାଣିନଥିଲେ ଏତେ ମହିମା ତାଙ୍କର ଥିଲା। ସେମାନେ କଣ କରିବେ ପିତ୍ତଳ ନେଇକି ଆସିବେ।
ହଁ
ପତଳ ନେଇକି ଆସନ୍ତି। ସେ କଣ କରନ୍ତି ସେ ଲିଙ୍ଗରେ ଛୁଆଁଇ ଦେଲେନା ସେଟା ସୁନା ହେଇଯାଏ।
ହଁ
ସେ ସେମତି କଣ କଲେ ସେମାନେ ଆସିବେ, ମାନେ ଛଅ ମାସରେ ଆସିବେ କି ନହେଲେ ବ ସବୁ ଥରେ ଆସିବେ ଏମିତି ଆସିକି ତାଙ୍କୁ ସବୁ ମାନେ ଏମିତି ସବୁ ମାନେ କରିକି ନେଇକି ଯାଆନ୍ତି। ସୁନାକୁ ପିତ୍ତଳକୁ ଥିଆଇଦେଇକି ସୁନା କରିକି ନେଇକି ଯାଆନ୍ତି। କେହି ଜାଣିନଥିଲେ ଏ ଜିନିଷଟା। ହଁ କେହି ଜାଣିନଥିଲେ ତାପରେ ଆସ୍ତେ ଆସ୍ତେ ସମସ୍ତେ ଜାଣିଲେ ତାପରେ କଣ କଲେ ନା ସେ ଯୋଉ ଲିଙ୍ଗ ଉପରେ ଗୋଟେ ମାନେ ଯେମିତି ଥାଏ ନା ଗୋଟେ କଭର ଟାଇପ ର କରିଦିଅନ୍ତି ଗୋଟେ ଆବରଣ ଚଢେଇଦଲେ ତା ଉପରେ ପିତ୍ତଳର ନା କଣ ପିତ୍ତଳ ନା ସୁନାର ଗୋଟେ ଅଭାରଣ ଚଢ଼େଇ ଦେଲେ। ତା ପରଠୁ ସେଇଟା ମାନେ ପୁରା ଭିତରୁଆ ହିଁ ଅଛି। ସରି ସରି ଆସିଲା ନା ତାପରେ କଣ ସବୁବେଳେ ବି ପାଣି ଢଳା ହେଲା। ସେ ଉପରେ ଯୋଉ ଗୋଟେ ଜଣି ପଥର ଉପରେ ଗୋଟେ ପଥର ରଖିଥିବା ତଳେ ତା ଉପରେ ଗୋଟେ ଗୋଟେ ଗୋଟେ ଗୋଟେ ଯଦି ବୁନ୍ଦା ବୁନ୍ଦା ବି ପାଣି ପଡିବ ନା ସେ ଜାଗା ଟା ମାନେ କଣା ହେଇଯାଏ। ସବୁବେଳେ ସେମିତି ସେଟା ଲିଙ୍ଗ ବି ସରି ସରି ସରି ସରି ଆସେ। ସେଥିପାଇଁ କଣ କରନ୍ତି ନା ମାନେ ତା ଉପରେ ସବୁ ମୋଟା ଆବରଣ ଦେଇଦିଅନ୍ତି। ଲିଙ୍ଗ ସରି ସରି ସରି ସରି ଆସିଥିଲା ସେଟା ମାନେ ଏବେ ପୁରା ଗୋଟେ ଇଏରେ ହିଁ ଅଛି। କିନ୍ତୁ ଛୋଟ ହେଇଯାଇଛି ପୁରା ଲିଙ୍ଗ ଟା, ଲିଙ୍ଗରାଜ ଙ୍କ ହଁ ମାନେ ଲିଙ୍ଗରାଜଙ୍କ ଲିଙ୍ଗ ଟା ମାନେ ଏତେ ବଡ ଆଉ ହେଇକି ନାହିଁ।
ହଁ।
ବହୁତ ସାରା ଅଛି କଣ କେମିତି କାହାଣୀ ମୋର ବି ଠିକ ରେ ଆହୁରି ମନ ପଡ଼ୁନି ଆହୁରି ବି କେତେ କଣ କହୁଥିଲେ। ଆଉ କପିଳା କଣ ସେ ପାଖରେ ଦେଖିଥିବ ଗୋଟେ କପିଳନାଥ ମନ୍ଦିର ଅଛି କପିଳେଶ୍ଵର ମନ୍ଦିର ସେ ଶିବଙ୍କର।
ହଁ।
ହଁ ସିଏ ଇ- ସିଏ ରାଜା ଆ, ଉଁ, ଇଏ ହେଲେ ତାଙ୍କର ମନ୍ତ୍ରୀ। ଲିଙ୍ଗରାଜା ମନ୍ତ୍ରୀ ଆଉ ମୁଖ୍ ସରି ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀ ବି ଅଛନ୍ତି।
ଆଜ୍ଞା।
ହଁ ସେଇଠି ସୁନ୍ଦରବଦା ରେ ଅଛନ୍ତି ଓ ଦକ୍ଷିଣ ମୁଖା ମନ୍ଦିର ଅଛି ଗୋଟେ ମହାଦେବଙ୍କର। ଅଛନ୍ତି ରାଜା ମହାରାଜା ଏମତି ମନ୍ତ୍ରୀ ହେଙ୍କାକି ଏମିତି ଅଛନ୍ତି ସେମାନେ ସବୁ। ସିଏ ବି ତାଙ୍କ ସିଏ କଣ ଅଛି ସିଏ ହଉଛନ୍ତି ଜୀବନ୍ତ ଠାକୁର, କପିଳ ଦେବ ଯିଏ କପିଳନାଥ ଯିଏ ସେ ଅଉଛନ୍ତି ଜୀବନ୍ତ ଠାକୁର, ସିଏ କଣ କରନ୍ତି ତୋମେ ଦେଖିବ ତାଙ୍କର ଗୋଟ ସେ ଲିଙ୍ଗରେ ଗୋଟେ ଛୋଟ କଣା ଥାଏ। ସେଇଟା ହଉଛି ଏ ମହାଦେବଙ୍କର ନାକ।
ଆଜ୍ଞା।
ତୋମେ ଦୀପ ଥୋଇବ ଦେଖିବ ସେଠି ଦୀପ ଟା ସବୁବେଳେ କଣ କରିଥାଏ କହିଲ ଯେମିତି ପବନ ବାଜିଲେ ଯେମିତି ଇଏ ହୁଏନି ଦୀପ ଶିକ୍ଷା ଟା ଯେମିତି ହଲେନି ସେଇଟା ବି ସେମିତି ହୁଏ କାହିଁକି କହିଲେ ସେ ନିଶ୍ୱାସ ନିଅନ୍ତି ତାଙ୍କ ନାକଟ ନା ସେଇଟା। ହଁ ସେ ନିଶ୍ଵାସ ନିଅନ୍ତି ସେ ଠାକୁର ଆଉ ସେଠି ତୋମେ ଯାହା ବି ମନସ୍କାମନା ନେଇକି ଯିବ ପୂରଣ ହବ। ଜୀବନ୍ତ ଠାକୁର ସିଏ ସେଠିକି ସମସ୍ତେ ବି ଯାଆନ୍ତି। ଲିଙ୍ଗରାଜଠୁ ବେଶୀ ବାଟ ନୁହନ୍ତି। କିଲୋମିଟର ଭିତରେ ହବ, ନ ଦି କିଲୋମିଟର, ଗୋଟେ କିଲୋମିଟର ଭିତରେ ହିଁ ସେ ମନ୍ଦିର ଟା।
ହଁ।
ହୁଁ, ବହୁତ ଥର।
ହଁ।
ଡା ସେ ମହାଦେବ।
ହଁ ବଳିଆର ଠାକୁର।
ହଁ ମହାଦେବ ପ- ମାନେ ସବୁଠୁ ଡେରିରେ ଶୁଣିବେ ଯେ ହେତୁ ସେ ଟିକେ ମାନେ ଇଏ ଥାନ୍ତି ଗାଲୁଆ ଠାକୁର କୁହନ୍ତି ତାଙ୍କୁ ଟିକେ ଶୁଣନ୍ତିନି ଠିକ୍ ରେ। ଅ, ଡେରିରେ ଶୁଣିବେ କିନ୍ତୁ ଉଁ, ଶୁଣିବେ ଭଲରେ ଶୁଣିବେ ତାଙ୍କୁ ଯିଏ ପୂଜା କରିବ ସେ ପୁରା କୃପା ଦୃଷ୍ଟି ତାଙ୍କର ଅନେ ମାନେ ଢାଳି ଦବ।
ଆଜ୍ଞା।
ହଁ। ଆଉ କିଛି କୁହ
ଆଉ ଆପଣଙ୍କ ଘ- ଘରେ ସବୁ କିଏ କିଏ ଅଛନ୍ତି?
ହ୍ୟାଲୋ। ହ୍ୟାଲୋ। ହେଲୋ। ହେଲୋ। ହେଲୋ। ହାଲୋ।